ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
କଣ କରୁଛନ୍ତି
ଏଇ ହଉଛି ବହିଛି ଆଉ ଆଉ ତମ ଆଡେ ହଉଛି ବର୍ଷା କେମିତି ହଉଛି
ହଁ ବର୍ଷା ତ ଦିନ ଯାକ ଲାଗି ରହିଥିଲା ଏବେ ବର୍ଷା ଟିକେ ଛାଡିଛି ତ ବାହାରେ ଟିକେ ଛାତ ଉପରେ ଫୁଲ ଗଛରାା ଲଗେଇଥିଲି ତାକୁ ଆସିଥିଲି ଟିକେ ଦେଖି ହବ ଆଉ
ହଁ ହଁ ଆ ଆମର ତ ସେମତି ବର୍ଷା ସକାଳୁ ଲାଗି ରହିଛି ମାନେ ହଉଛି ଗାଧୁଆ ଗାଧି ହେଇ ପାରୁନି କାରଣ ହଉଛି ସକାଳୁ ମାନେ ଏତେ ବର୍ଷା ହଉଚ ଯେ ବାହାରକୁ ବି ଟିକେ ଯିବା ପାଇଁ ଟିକେ ବୁଲିବା ପାଇଁ ବି ଟିକେ ହଉନି କାରଣ ବର୍ ଲାଗି ରହିଛି ସେଥିପାଇଁ ଆମେ କୁଆଡେ ଘରେ ମୁଁ କୁଆଡେ ଯାଉନି ତ ଏମିତି ବହିଛି ଘର ଭିତରେ ଆଉ ରୋଷେଇ କଣ କରିଛ ଆଜି
ହଁ ଆଜି ତ ପ୍ରବଳ ବର୍ଷା ମୁଁ ବି ତ ସେମତି ବହୁତୁ ଲୁଗାପଟା ଗୋଡେ ମୋର ସଫା କରିବାରେ ଥିଲା ମୁଁ ଆଜି ଆଉ ଡରିକି ଆଉ ସଫା କଲିନି ମୁଁ କହିଲି ନାଇଁ ସବୁ ସଫା କଲା ମାନେ ଆ ଯେ ରଖିବନି ଦିନ ଯାଙ୍କ ବର୍ଷା ଲାଗି ରହିଛି ମୁଁ କହିଲି ତାକୁ କୋଉଠି ସବୁ ଶୁଖେଇ ତାକୁ ରଖିଦେଇଚି ଦେଇଛି କାଲି ଆଡ଼କୁ ଦେଖିବା ଖରା କଲେ ନହେଲେ ସଫା କରିବି ଆଉ
ହଁ ହଁ
ଆଉ ଶୁଖେଇବାକୁ କୋଉଠି ସୁବିଧା ସେମିତି ନାହିଁ ଆଉ କୋଉଠି ଶୁଖେଇବି ବର୍ଷାରେ ଶୁଖେଇଲା ମାନେ ଦି ଦିନ ହେଲା ମାନେ ମାନେ ସ୍ମେଲ ହବ ଗୁଡାକ ସବୁ
ଗୋଟେ ଉ ଭଲ ବାସ ନା ଦବନି କି କିଛି ନାହିଁ ଏରା ଡ୍ରେସ ଟା ପିନ୍ଧିଲା ବି ପିନ୍ଧିଲା ବେଳକୁ ବି ଭଲ ଲାଗ ଗିବନି ଖାଲି ଓଦାଳିଆ ଓଦାଳିଆ।
ଅହଂ
ହଁ ଏଇତ ଏମ୍ ମାମା କୁ କହିଛି କଣ କରିବ ପିଠା କରୁଥିଲା। ମୁଁ କହିଛି ମୋ ପାଇଁ ଟିକେ ଯୋଉ ଲୁଣ ଲଙ୍କା ପିଆଜ ଟିକେ ପକେଇକିନା ଭେରଶୁଙ୍ଗା ପତ୍ର ଟିକେ ପକେଇକିନା ଟିକେ ପାଗ କରିକିନା ଟିକେ ଚକୁଳି ପିଠା ଟା ମତେ ସେମିତି ଭଲ ଲାଗେ ନା
ହ
ସେମତି କହିଥିଲି ତାକୁ ଟିକେ କରିକିନା ଦବା ପାଇଁ ଆଉ। ଆପଣ କଣ ଖାଇଛନ୍ତି?
ମୁଁ ସକାଳୁ ହୋଉଛି ଗାଧୁଆ ଫାଦୁଆ ସାରିକି ଆସିକି ଏଇ ଯୋଉ ବ ଆଳୁ ଆଉ ବଡି ଟିକେ ଭାଜିଥିଲି ତାପରେ ହୋଉଛି ବରୁଗୁଡି ଥିଲା ଆଳୁ ବରୁଗୁଡି ଏମିତି ବ ଏରା ସବୁ ମିଶେଇକି ଭାଜିଲି ତାପରେ ଟିକେ ଶାଗ ଓଡିଶାର ତ ସବୁଠୁ ଶାଗ ହୋଉଛି ଫେମସ ନା। ସନ୍ଧେ ଓଡିଆ ମାନେ ହୋଉଛି ଆମେ ଶାଗ ଟିକେ ନହେଲେ ଆଉ ଖାଇହବ କି।
ହଁ।
ଶାଗ ଦିଟା ହୋଉଛି ଭାଜିଲି। ଆଉ ହୋଉଛି ତାପରେ ଆମ ଝିଅର ମୋର ଖାଇଲୁ ତାପରେ ସେ ତାର ଗଲା ତାର କାମ କଣ ତାର ଥିଲା ଯେ କାମ କଲା। ଆଉ ମୁଁ ଟିକେ ମୋବ ବାଇଲ ଟିକେ ଖେଞ୍ଚିଲି ତା ପରେ ମୋ ବୋଉ ମୋ ବୋଉ କହିଲା ଆଉ ଉ ଆଉ କଣ କରିବୁ ଟିକେ ତରକାରୀ ପତ୍ର ଟିକେ କହ। ମୁଁ କହିଲି ହୋଉ ଆଉ ଚା କଣ ଦେ ମୁଁ କରିଦେବି ଆଉ। ପୋଟଳ ହୋଉଛି ପୋଟଳ ଆଳୁ ତରକାରି ଟିକେ କରିଦେଲି ପୋଟଳ ଆଳୁ କ ରସା ଟିକେ ବନେଇ ଦେଇକି ତାପରେ ମୋ ବୋଉ ଆଇଲା ମୋ ବୋଉ ମୁଁ ଆଉ ଆମ ଝିଅ ମିଶିକି ତିନି ଜଣ ଆମେ ଖାଇଲୁ ମୋ ବୋଉ ତାର କାମ ଗଲା ବାସନବୁସିନି ମାଜିଲା
ହୁଁ ହୁଁ।
ମୁଁ ଆଡେ ଆସିକି ଟିକେ ଗଡପଡ ହେଲି ଆଉ ଶୋଇ ହେଲାନି ମୋ ଜା ମୋ ଯା ଟିକେ କଲ କଲା। ତା ସାଙ୍ଗେ ଟିକେ କଥା ହୋଉ ଆଉ ନିଦ ହେମିତି ଆଉ ଲାଗିଲାନି ଆଉ ହୋଉଛି ଏନା ଟିକେ ହୋଉଛି ଫ୍ରି ହେଇକି ଟିକେ କ ହୋଉଛି। ଆ ଆ ମୋବାଇଲ ଟିକେ ଦେଖୁଥିଲି ଆଉ। ତମ ଆଡେ ରଜ କେମିତି ପାଳ ହୁଏ ମତେ ଟିକେ କହିଲ?
ରଜ ତ ଆମ ଗାଁ ରେ ବହୁତ ଧୁମଧାମ ରେ ହୁଏ। ଏ ବର୍ଷ ଆମ ଗାଁରେ ତ ମହୋତ୍ସବ କରିଛନ୍ତି। ରଜ ମହୋତ୍ସବ ଆଗରୁ ତ ଅ କିଛି କରୁନଥିଲେ ଏଇଠି ତିନି ଚାରି ବର୍ଷ ହବ ରଜ ମହୋତ୍ସବ କରୁଛନ୍ତି। ଏଇ ବର୍ଷ କିନ୍ତୁ ବହୁତ ଭଲରେ କରିଛନ୍ତି ମାନେ କଣ କହିଲେ ସବୁ ପିଲାଙ୍କ ଗାଁ ପିଲାଙ୍କୁ ସବୁ ଅ ବା ଟି ଚାମଚ ଆଉ ପୁଚି ଏ ଯୋଉ ମୁରୁଜ ପକେଇବା ଆଉ ବେଲୁନ ଫୁଟେଇବା ଛୁଞ୍ଚି ସୂତା ମାନେ ଯୋଉ ସିଲେଇ କରିବା ଏମତି ମ୍ୟୁଜିକ ଚେୟାର ଏମିତି ଆଉ କୁଇଜ ବି ହେଇଥିଲା। ସବୁ ମାନେ ଏମତି ଖେଳ କରିକି କ ପ୍ରତିଯୋଗିତା କରିଥିଲେ ଆଉ ସେଠି ସମସ୍ତେ ଗାଁ ପିଲା ଯାଇକିନା ଭାଗ ନେଇକିନା ଖେଳୁଥିଲେ ସେଗୁଡା ଦେଖ ଖିବାକୁ ଭଲ ଲାଗେ। ମୁଁ ତ କୋଉଥିରେ ଭାଗ ନେଇ ନଥିଲି ମୁଁ ଯାଇଥିଲି କିନ୍ତୁ ଦେଖିବାକୁ ମତେ ମତେ ଭଲ ଲାଗିଲା। ଆଉ ସବୁ ତ ଦୋଳି ବି କରିଥିଲେ ଚକ୍ରି ଦୋଳି କରିଥିଲେଁ ପଟା ଦୋଳି କରିଥିଲେ। ସବୁ ଆହୁରି ସବୁ ବେଲୁନ ଦୋଳି ଛୁଆଙ୍କ ପାଇଁ ପଡିଥିଲା ଆଉ ଜମ୍ପିଙ୍ଗ ଦୋଳି ବି ପଡିଥିଲା ଛୋଟ ଛୁଆ ମାନେ ତ ଖେଳିବାକୁ ବହୁତ ଭଲ ପାଆନ୍ତି ଆମେ ବି ମାନେ ବଡ ପିଲା ହେଲଣି ନା ନାଇଁ ଆମକୁ ପୁଅ ରଉନାନ୍ତି ଥିଲା ଆମେ କହିଲୁ ଆମକୁ ବି ଟିକେ ପୁରାନ୍ତୁ ପୁରନ୍ତୁ ସେ ଜମ୍ପିଙ୍ଗ ଦୋଳି ଭିତରେ ଆମ ସାଙ୍ଗମାନୋନ ସମସ୍ତେ ଯାଇଥିଲୁ ଆମେ କହିଲୁ ଆମ ଗଠି ହୋରା ହୋରା ସେଠୁ କହିଲେ ବାଧ୍ୟ କଲାଟା ଆମେ ଚାରି ଜଣ ସାଙ୍ଗମାନୋନେ ତା ଭିତରେ ବସି ଯାଇଥିଲୁ ଉଁ ଡେଇଲୁ ଡେଇଁୁ ତାର ସେଠୁ ଭଉଣୀ ବଡ ଲୋକ ମାନେ ଫଟିଗଲେ ହେଲେ ତମ ତମେ ମାନେ ତ ଡେଇଁ ଆଉ ଛୋଟ ଛୁଆ ମାନେ କୁଆଡେ ଯିଏ ଏଠୁ ଭଣି ତଥାପି ଆମେ ବଡ ପିଲା ଗୁଡା ବହୁତ ଓଜନ ହଉନା ନହିଁ ହଁ ପୁଣି ଜମି ନଲି ଛିଣ୍ଡି ଛଣ୍ଡା ଯିବ ଡରିକି ପୁଣି ସବୁ ବାହାରି ପଡିଲୁ ବହୁତ ଖୁସି ଲାଗିଲା ସବୁ ସାଙ୍ଗମାନୋନ ଆସିଥିଲେ ଦେଖା ହେଇଥିଲୁ ଆଉ ବୁଲିଲୁ ସାଙ୍ଗସାଥି ହେଇକିନା ଦୋଳି ଖେଳିଲୁ ବହୁତ ଏଇ ବର୍ଷ ମାନେ ମଜାାମସ୍ତି କରିଥିଲୁ ଆଉ ଆପଣ କୁଆଡେ ଯାଇଥିଲେ ରଜରେ
ମୋର ତ ରଜ୍ୟରେ ଆମ ଫାଷ୍ଟ ତେର ତେରରେ ଆମେ ଟିକେ ମେହେଣ୍ନ୍ଦଡି ମୁନ୍ଦା ଲଗେଇଲୁ ଟିକେ ହଉଛି ମେହେନ୍ଦୀ ବୁନ୍ଦା ଲଗେଇକି ତାପରେ ହଉଛି ରଜ ଦିନ ଆମେ ମୋର ଟିକେ ଆନି ବସିଥିଲା ମୋର ମୁଁ ହଉଛି ସେ ସେଥିପାଇଁ ସକାଳୁ ଉଠିକି ମୁଁ ମୋର ସବୁ କାମ ନିତ କାମ ସାରି ଦେଇକି ଆଉ କି ଘର କାମ ସାରସୁରା ଦେଇବି ଆଉ ହଉଛି ଗାଧେଇ ଗଲେ ଗାଧେଇକି ଆସିକି ଆମେ ଟିକେ ମନ୍ଦିର ଯିବୁ ବୋଲି ଭହାରିଲୁ ଆଉ ହଉଛି ଜାଣିଥିବ ତ କପିଳାସ ହଉଛି ଆମ ଓଡିଶାର ଫେମସ ଜାଗା ନା ସେଥିପାଇଁ ଆମେ କପିଳାସ ଯୋଉ ବୋଲିଳି ସ୍ଥିର କରିଥିଲୁ ଆଗରୁ ମହ ମୋ ସଵାମୀ କହିଲେ ଆଉ କପିଳାସ ଯିବା ବୁଲିକି ଆସିବା କେତେ ଦିନ ଆଗରେ ହଉଛି ଛୁଟି ନେଇକି ଗୋଟେ ଦିନ ଆଇଛି ଆଉ ହଉଛି ଯିବା ଟିକେ ବୁଲିକି ଆସିବା ଆଉ ବ ହଉ ଆଉ ତାପରେ ଆମେ ସକାଳୁ ମୁଁ ସକାଳୁ ବାହାରିକି ବେଲପତ୍ର ଆଉ ଫୁଲ ଫୁଲି କ୍ଷୀର କ୍ଷରେ ସଜାଡି ସଜାଡି ହେକି ତାପରେ ବାହାରିଲୁ ଆମେ କପିଳା ବୁଲି ଯିବା ପାଇଁ ତାପରେ ଗଲୁ ତାପରେ ହଉଛି ଦେଖିଲୁ ହଉଛି ବାଟରେ ଭୋଗରାଗ କିଣିଲୁ ନଡିଆ କଦଳୀ ସେଉ ଆମତି ଅଙ୍ଗୁର ଏରା ସବୁ କିଣା ଡାଳିମ୍ବ ଏରା କିଣାକଣି କରିକି ନେଇକି ଗଲୁ ଆଉ ଗଲା ଗଲା ବେଳେ ବାର ମାଙ୍କ ଦେଇକି ଯାହା ହେଲେ ଯିବାକୁ ପଡିବ ନା ନାଇଁ ସେ ଆମେ ପାହାଚପଟ ଆଉ ଯାଇପାରିବୁନି ସେଥିପାଇଁ ଆମେ ବାର ଘଙ୍କା ଦେଇକି ଗଲୁ କାରଣ ବାରବାଙ୍କା ଦେଇକି ଗଲା ଗଲେ ମାନେ କେତେ ସତର୍କ ହେଇକି ଯିବାକୁ ପଡିବ କାର ଆଡଟ ଫ ହେଇପାରେ
ନା ନା ସେମିତି ସେ କାଇହିଁ ଭାବୁଛନ୍ତି ତ ଭଲରେ ଯିବେ ଭଗବାନଙ୍କ ନାଁ ଧରିକି ଯିବେ ନା ମହାଦେବ ଅଛନ୍ତି କାହିଁକି ସେମିତି କିଛି ବି ସେମିତି ହବନି ଯୋଉମାନେ ମାନେ ଠିକ ରେ ଗାଡି ଫାଡି ଚଲାଉନାହାନ୍ତି ସେମାନଙ୍କର ଏମିତି ଅସୁବିଧା ହଉଥିବ କିନ୍ତୁ ଠାକୁରଙ୍କ ଦୟାରୁ ସେଠିକି ଏମିତି କିଛି ହୁଏନି ଆମ ସାଇଡରେ ସେପଟେ ଆମେ ତ ପ୍ରାୟ ଟାଇମ ଯାଉ ମୁଇଁ ବି ବହୁତ ଥର ଯାଇଛି ମୁଁ ଗଲେ କିନ୍ତୁ ମାନେ ପାହାଚପଟେ ହିଁ ଯାଏ ଆମ ପାହାଚପଟେ ମତେ ଭଲ ଲାଗେ ସେପ ଯିବା ପାଇଁ ଚଢିକି ଯିବୁ ଚଢିକି ଆସୁ ତାପରେ ଯୋଉ ଗୋଡ ମାନେ ଉଠିବନି ତାପରେ ଯୋଉ ମ୍ା ଟା ବାହାରିବ ସେଇଟା ପୁରା ଅଲଗା ପ୍ରକାର
ନାଇଁ ନାଇଁ ଆମେ ପାହାଚ ପଟେ ଯାଇଥାନ୍ତୁ ଯେ କାରଣ ସିଏ ନାଇଁ ଡୁଟି କରିକି ଆଇଥିଲା ନା ଆଉ ସେ ବହୁତ ଥକି ଯାଇଥିଲେ
ତାର ସୁବିଧା ହବ ସେମିତି ପାହାଚପଟେ ଯିବେ ଆଉ ଓ ଅସୁବିଧା ହବ ସେପଟ ଯିବେ। ପା ତ ଗଟେ ସମସ୍ତେ କଣ ଚଢି ପାରିବେ କି ଯୋଉମାନୋନ କି ଛୋ ଛୋଟ ପିଲା ଯୋଉମାନେ ଛୋଟ ପିଲାଙ୍କୁ ନେଇକି ଯାଉଛନ୍ତି କି ବୃଦ୍ଧା ମାନଙ୍କୁ ନେଇକିନା ଯାଉଛନ୍ତି ସେମାନେ ଆଉ ଯାଇ। ପାରିବି ସେମାନେ ତ ବାଡିରେ ତାଙ୍କୁ ନେଇଯିବେ ଉପରକୁ ପୁରା ବାରଙ୍କୁ ଅଟେ। ଆଉ ସେମାନେ ତ ଚଢି ପାରିବେନି ନା।
ବାର ମାଙ୍କ ଦେଇକି କିଛି ତ ସୁରକ୍ଷା ଥିବ ତମେ ତ କହୁଛ ଆମ ପଟ ସେଇଟା ବୋଲି ଆ ତମେ ତ ଜାଣିଥିବ ବାରବଙ୍କ ପାଇଁ। ମତେ ଦେଇକି ଗଲେ କିଛି ତ ସୁରକ୍ଷା ଦେଇଥିବ ସରକାର।
ହଁ ସେପଟେ ଟିକେ ଏଟା ମାନେ ବାରବାଙ୍କ ଟା ନା ପାହାଡ ଟା କଟା ହେଇକି ପୁରା ରାସ୍ତା। ହେଇଛି ଟିକେ ସାବଧାନତାାରେ ସହ ନଗଲେ ଟିକେ ଖସି ଖୁସା ଯାଏ କିନ୍ତୁ ମାନେ ଭିଡ ଟାଇମ ରେ ତ ଗାଡି ସେପଟ। ଉପ ଉପରକୁ ଉଠାନ୍ତିନି ଚାଲି ଚାଲି ହିଁ ଯାଆନ୍ତି। ଆଉ ଏଇ ଫାଙ୍କା ଟାଇମ ରେ ଯାହା ଗାଡି ଯିବା ଆସିବା କରେ ଆଉ
ମୁଁ ଶୁଣିଲି ସେଠି ଏନ୍ତୁଟି ଶାଳ ଅଛି ସୀତା ଏନ୍ତୁଟି ଶାଳ ଗୁଆଡେ।
ହଁ ସେଠି ତ ଆପଣ ଯାଇଥିଲେ ଯାଇନାହାନ୍ତି କି ଦେଖିବାକୁ ଉପରକୁ।
ନାଇଁ ଆମେ ତ ସେପଟ ମୁଁ ଦେଖିନୁ ନା ସେଥିପାଇଁ ଆମେ କଣ କଲୁ ମହାଦେବଙ୍କୁ ଟିକେ ଦର୍ଶନ କରିଦେଇକି ସେ ଚାରିପଟ ଟିକେ ବୁଲିକି ପଳେଇଲୁ। ଏ ସୀତା ଏନ୍ତୁଡି ଶାଳ କୋଉ ପଟୁ ଆମେ ବି ଦେଖିନ।
ସୀତା ଏନ୍ତୋଳିଶାଳ ସେ ମାନେ ସେଇ ଉପରକୁ ଆହୁରି ଶିଖର। ଉପରକୁ ଅଛି ସେ ଆହୁରି ବହୁତ ବାହଛ ଉପରକୁ ଚଢିବାକୁଛେ ଥରେ ମାମୁଙ୍କ ସହିତ। ତ ଆମେ। ଯାଇଥିଲୁ ମାମୁ ଆଉ ମୋ ମାଉସୀ ତା ପୁତୁରା ଏମିତି ସମସ୍ତ। ମତେ ସାଙ୍ଗ ହେଇକି ସବୁ ବାଇକ ଦି ତିନିଟା ବାଇକ ରେ ଯାଇଥିଲୁ। ଅ ସେଠି ମାନେ ଉ ବାରବାଙ୍କ ପଟେ ହିଁ ଯାଇଥିଲୁ ବାଇକ ରେ ଆଉ ତାପରେ ପାହାଚ ମାନେ ଚଢିଲୁ ଉପକୁ ଆମେ ଆମେ ବି ଦେଖିିନଥିଲୁ କହିଲୁ ନାଇଁ ଯିବା ସେ ତାଙ୍କ ଏନ୍ତୁଶଳ ଦେଖିକିନି ଆସିବା ଆଉ ସମସ୍ତେ ଗୋଟେ ଜୋସ ରେ ମାନେ ଉପରୁ ଉଠିଲୁ ସେଠୁ ତାପରେ ଉପରେ ଦେବସଭା ବି ଅଛି ଦେଖିଲୁ ଦେବସବା ନା ନାରାୟଣଙ୍କ ପାଦରୁ ବି ପାଣି ଝରୁଛି ସେଠି ବି ଦେଖିଲୁ ହୁଁ ଭଲ ଲାଗିଲା ସେପଟେ ବୁଲି ବୁଲିବାକିନା ଆସିଲୁ ଆଉ ସେଇଦିନ ରାତିରେ ଆମେ କାର୍ତ୍ତିକ ପୂର୍ଣ୍ଣିମାକୁୁ ଯାଇଥିଲୁ। ଆମ ଘରେ ସେତେବେଳେ ଯାତ୍ରା ହଥାଏ ସମ ମାନେ ସେଇଦିନ। ରାବଣ ପୋଡି ହୁଏ ସେଠି ସମସ୍ତେ ଗଲେ ଘରେ ଦେଖିବା ଆକୁ କିନ୍ତୁ ମୁଁ ଆଉ ଯାଇପାରିଲିନି ଏମିତି ଏତେ ଗୋଡ ବିନ୍ଧା ହେଲା ମୋ ମାମୁଁ ଆସିକି ଚଢିଲେ ମୋ ଉପରେ ଉଁ ମାମୁଁ କହିଲେ ନାଇଁ ତୁ ମେଡିସିନ ଖା ନହେଲେ ହବନି ମୋ ମାମୁଁ ଆସିକି ବି ଚଢିଲେ ମୋ ଗୋଡ ତଥାପି ଭଲ ହେଲାନି ପୁଣି ହେତୁ ମୁଁ ଏତେ କାନ୍ଦିଲି ଯେ ମାମୁ ପୁଣି ଯାଇକି ମେଡିସିନ ଧରିକି ଆସିଲେ ମୁଁ ଖାଇଲା ହେଟ ଟିକେ ମତେ ଭଲ ଲାଗିଲା ମୁଁ ଆଉ ସେଦିନ ଯାଇଛି ଯାତ୍ରା ଦେଇକି ମୁଁ ଶୋଇଛି ଏକଥରେ ତା ପରଦିନ ହିଁ ଉଠିଲି।
ହୁଁ ହୁଁ।
ଆଚ୍ଛା ହଉ ମୋର ଟିକେ କାମ ଅଛି ମୁଁ ଟିକେ ରଖୁଛି।
ହଉ ହଉ।